ଏ ଯୋଉ ହ୍ୟାଲୋ।
ହ୍ୟାଲୋ। ହେଲୋ।
ଏ ଯୋଉ
ଆମଣଙ୍କ ଭଏସ୍‌ ଶୁଭୁଛି?
ହୁଁ ଖାଉଛି ହଁ ହଁ ଶୁଭୁଛି।
ଆଜ୍ଞା ଆପଣଙ୍କୁ ଶୁବିଲା?
ହଁ ହଁ ସୁଭିଲା।
ଆଉ କଣ କରୁଛନ୍ତି ଆପଣ?
ଖାଉଛି।
ଖାଉଥିଲେ ଓହୋ ଆପଣ ସାଡ଼େ ବର୍ଷା ହୋଉଛି?
ଆମ ଆଡ଼େ ବର୍ଷା ହୋଉଥିଲା ଏବେ ଛାଡି ଯାଇଛି। ତମ ଆଡ଼େ ହଉଛି?
ନାଁ ନାଁ ହୋଇ ହେଇନି।
ହୁଁ ଆଚ୍ଛା।
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି। ତମ ଦେହ?
ଆଜ୍ଞା ଠିକ୍ ଅଛି ଟିକେ ବର୍ଷା କ୍ଲାଇମେଟ୍ ଚେଞ୍ଜ୍ ହଉଛି ନାଁ। ଟିକେ ଥଣ୍ଡା ହେଇସା।
ଛୁଁ ଆଉ ଖାଇସାରିଲେଣି?
ନାଁ ନାଁ ଏବେ ଆମ ଘରେ ସମସ୍ତେ ପାଠ ପଢ଼ୁଛନ୍ତି ନାଁ ଆଉ। ଠିଲେ ଖାଇବୁ। ଆଉ ଆପଣଙ୍କ ଘରେ ସମସ୍ତେ କଣ ଭାବୁଛନ୍ତି?
ଆମ ଘରେ ସମସ୍ତେ ଖାଇକି ଶୋଇସାରିଲେଣି।
ଆରେ ଆରେ ଆଉ ଖାଇବାରେ କ, ଣ ହେଇଥିଲା ଆଜି?
ହୁଁ ଖାଇବାରେ ହେଇଛି ରୁଟି ପୋଟଳ ଭଜା। ଆଉ କଣ ଏତିକି ତ ଅଛି।
ଆଚ୍ଛା।
ହୁଁ। ଆଉ ଖରା ବେଳେ କଣ ଖାଇଥିଲ?
ଖରା ବେଳେ ମାଛ ଭଜା ଡ଼ାଲି ଭାତ ଖଟା।
ହୁଁ।
ଆଉ ଆପଣଙ୍କ ହବି କଁ ଅଛି?
ଅଁ?
ଆପଣଙ୍କର ମାନେ ଉଁ ଆପଣ କଁ ଭଲ ଲାଗେ?
ସେମତି ଇଛି ନାହିଁ।
ଯେମିତି ଆପଣଙ୍କ ହବିସ୍ କିଛି ଥିବ ଫ୍ରି ଟାଇମ୍ ରେ ଏଇଆ କଲେ ଆପଣୁ ଭଲ ଲା
ସେଇ ଟାଇମ୍ ରେ ଛୁଆକୁ ସମ୍ଭାଳେ ଆଉ କିଛି କରିପାରେନି।
ଓ ଓ ନାଁ ନାଁ ଆଗୁରୁ ଆପଣ ଯେମିତି ହବିସ୍ କିଛି ଥିବ ଫ୍ରି ଟାଇମ ରେ ଏଇଆ କରୁଥିବେ କି ହୁଁ ଆଉ କିଛି
କିଛି ନାହିଁ ନର୍ମାଲ ଟାଇମ୍ ପରେ ଟିକେ ମୋବାଇଲ୍ ଦେଖୁ କିଛି ନାହିଁ। ଏବେ ଟିଏ ଟାଇମ୍ ପାଇଲା ଅଳୁକୁ ଛୁଆ ଟିକେ ସମ୍ଭାଳି ଦୋଉଛି ଆଉ।
ଅଁ ହଁ।
ଆଉ? ଏବଂ ଘରେ ଶୋଇଥିଲେ କି?
ସେ ନମାସ ପଢ଼ୁଛନ୍ତି। ତିନି ଜଣ ସମସ୍ତେ ନମାଜ ପଢୁଛନ୍ତି ଏଆ ପଣ ସହିତ କଥା ହୋଉଚି। ଆଜ୍ଞା?
ଏବେ ଏକା ଅଛ?
ହଁ ହଁ ସବୁ ନାଇଁ ନମାଜ ପଢୁଛନ୍ତି ମୁଁ ଏଠି ଆପଣ ସହିତ କଥା ହୋଉଛି ଇଆଡ଼େ ବସିକି। ହେ ନମାଜ ପଢ଼ିକି ଉଠିଲେ ଦି ଜଣ ରୁଟି ଖାଇବେ ଆଉ ତିନି ଜଣ ଭାତ ଖାଇବେ।
ଏଇଟା କେବେଠୁ କଲଣି?
ଏଇ ଆପଟା?
ହଁ।
ଏ ଆପଟା ମୋ ପାଖୁରୁ ହେଲାଣି କେତେ ଦିନ ହେଲା ଚାରି ପାଞ୍ଚ ଦିନ ହେଲା‌। ବଟ୍ ମୋର ପାଞ୍ଚୁଟା ସାତୁଟା ବୋଧେ କଲ ହେଇଚି।
ଏଇ ଯେ ନୋଟିଭେସନ୍ ସବୁ ଆସୁଚି କଣ ପାଇଁ ଆସୁଚି?
ନୋଟିଭିସନ୍ ମାନେ କି ନୋଟିଭିସନ୍?
ଏଇ ଯୋଉ କଲ୍।
ହଁ ମାନେ ସେଇଟା ରେକର୍ଡ ହୋଉଚି ନା ଆମ କ ମାନେ ସେଇ ଆପ୍ ରେ ମାନେ ଆଉ କୁଆଡେ ନୁଏଁ ଆଁ ସେଇ ତାହାରି ମାନେ ସୋ ହୁଏ ଦଶ ମିନିଟ୍ କି ବାର ମିନି ହେଲେ ସେ କଟିଯିବ।
ଅଟୋମେଟିକାଲି?
ଆଜ୍ଞା‌।
ଉଁ ତମେ କେତେଟା କଲ୍ କଲଣି?
ଏ ମୁଁ ନର୍ଗୀ ସହିତ ଯାହା ହେଇଥିଲେ ତାପରେ ମୋ ଆମିଙ୍କ ଫୋନ ରୁ ତିନି ଥର କଥା ହେଇଚି।
ତମେ କେମତି କଲ୍ କରିପାରୁଚ ମୁଁ ତ କଲ କରିପାରିବିନି?
ନାଁ ନାଁ ଆମର ଷ୍ଟୁଡେଣ୍ଟ ଆଇଡି଼ ଅଛି ନା ମୋ ପାଖରେ ସେଇଥିପାଇଁ।
ଆଚ୍ଛା ଏମିତି।
ହଁ।
ସିଏ ତ ବୋଧେ ଟୁ ଉଇକସ୍ ହବ କଲେଣି ନାଁ?
ଆଜ୍ଞା।
ତମେ ଏବେ କେତେ ଦିନ ହବ କରୁଛ?
ମାନେ କଣ ଏଇ କଲଟା ନା ସେ ଠିଉ୍ ମଦି ସହିତ ହେଇଛି ଯାହା ତିନି ଚାରି ଥର ଆଉ ମମିଙ୍କ ଫୋନ ରେ ହେଇଛି ତିନି ଥର। ଆପଣଙ୍କ ସହିତ ଥରେ ହବ।
ଆଚ୍ଛା ପେମେଣ୍ଟ କେତେ ହୋଗା?
ଆର ଆମ ମାନେ ସି ଆମ ମାନେ କଥା ଉପରେ। ଡିଫେଣ୍ଡ କରେ।
ମାମୁଁ।
ଏସ ଆମ କଥା ଉପରେ ଦେଖି କରିବ।
ମାନେ କେତେ ମିନିଟ୍ ହିସାବରେ ନା କଣ।
ଆଜ୍ଞ ନା ନା ଆମ ପଏଣ୍ଟ ଆଉଟ କେମିତି ରୁହେ ତା ଉପରେ।
ଆଚଛା।
ଆପଣ ଭଲ କିୟର ଓଡିଆ କହୁଛ?
ମୁଁ ଓଡିଆ ଭୁଲିଗଲିଣି ଆଉ କହିପାରୁନି ଓଡିଆ ପଢି ବି ପାରୁନି ଆଉ ଓଡିଆ।
ଆଜା ଉର୍ଦ୍ଦୁ ଉପରେ ନଲେଜ ହେଇଗଲେଣି ନା।
ଆଉ ଭଲରେ କହିପାରୁନି ଓଡ଼ିଆ।
କିଛି କରିପାରୁନା ନା।
ହ ସେ ମାନେ ସେମିତି କେମିତି ଆଗରୁ ଥିଲା ସେମିତି ଏବେ ନାହିଁ ଆଉ।
ଓହୋ ଆମ ଭଳିଆ ହେଇଯାଇଛ ଆମେ ଯେମିତି।
ତମେମାନେ ତମେ ମାନେ ଯେମିତି ଓଡିଆ କଥା ହୁଅ ତମେ ତ କ୍ଲିୟର କଥା ହଉଛ। ନା ଏମାନ ସବୁ ଯେମିତି ଓଡିଆ କଥା ହୁଅନ୍ତି
ହଁ।
ସେମିତି ଭାବେ କହିପାରୁଛୁ ମାନେ ପୁରା କ୍ଲିୟର ରେ ଏତେବି କହୁଥିଲେ।
ଓହୋ ଆପଣ ସେ ଗାଜଲା ଏମାନାନଙ୍କୁ ଜାଣିଛନ୍ତି ନା?
ଯ ମ ପ୍ରିୟଲ
ଆଛି ଅପଡାଉନ ହଉଛି
ଉଁ।
ଆଜ୍ଞା କଅଁ କହିଲେ?
ମୁଁ କହିଲି ସେ ପିଇସୀଙ୍କ ଝିଅ ହେବେନା?
ଓହୋ ସେ ମୋ କ୍ଲାସମେଟ।
ଆଚ୍ଛା ତମେ ତ ଗୋଟିଏ।
ପ୍ଲସ ଟୁ ଟାଇମ ଆଜ୍ଞା।
ତମର ତାର ଗୋଟେ ବ୍ୟାଚର?
ହଁ ହଁ ମାନେ ସେ ପାଲିସିର। କ୍ଲାସ ଫୁଲ ଥିଲା ଆଜ୍ଞା ଗଜାଲା ଖୁସି।
ଉଁ ହଁ ଡିପି କଲେଜ।
ହଁ ସେ ମୁପଡ କଲେଜ ଥିଲା।
ହୁଁ।
ସେ ଗଜାଲ ଖୁସି ତାଙ୍କ ସେଆଡୁ ଆସୁଥିଲେ ଦି ତିନିଟା ପିଲା।
ଆଚ୍ଛା।
ତାଙ୍କର ସମସ୍ତଙ୍କର ମ୍ୟାରେଜ ହେଇ ଗଲାଣି ଖାଲି ଅଛନ୍ତି ଆଫ୍ରନ୍‌। ଆଉ କିଏ ଆଫ୍ରନ୍ ମୁଁ ଆଉ ଖୁସି ବୋଧେ ତା ମ୍ୟାରେଜ ହେଇନି ଆମେ ତିନି ଜଣ। ଆଉ ଯାହା ଥିଲେ ସମସ୍ତେ ତାଙ୍କ ସମସ୍ତେ ମ୍ୟାରେଜ୍ ହେଇଯାଇଛି
ହଁ
ଏଇ ରିସେଣ୍ଟ ଗୋଟେ ମାନେ ତାଙ୍କରି ଗାଁ ର ପିଲାର ମ୍ୟାରେଜ୍ ହେଲା ମୁସ୍କାନ ବୋଲି
ତାଙ୍କରି ଗାଁ ର
ହୁଁ ହୁଁ ଆର ମାସ ବୋଧେ ତା ମ୍ୟାରେଜ୍ ହେଲା ସୁ ସୁ
ଆଉ ଖାଇବ କେତେବେଳେ
ଏଇ ସମୟ ମନେ ପଡିକି ଉଠିଲେ ତା ଖାଇସାରିବଲା ପରେ ଦିଦି ଆସିଲେଣି ସେ ଏବେ ରୁଟି କରିବେ ପୁଣି ଚାରିଟା ରୁଟି ହବ ଦି ଜଣ ଖାଇବେ
ଆଉ ତିନି ଜଣ ଭାତ ଖାଇବେ
ଆଜ୍ଞା ଆଉ ତିନି ଜଣ ଭାତ ଖାଇବେ ହଁ
ରୋଷେଇ ସରିଲାଣି
ଆଜ୍ଞା
ରୋଷେଇ ସରିଲାଣି
ହଁ ରୋଷେଇ ଆମର ହେଇଯାଇଛି ଶାଗ ଭଜା ହେଇଛି ତାପରେ ଯୋଉମାନେ ରୁଟି ଖାଇବେ ତାଙ୍କ ପାଇଁ ଶାଗ ଭଜା ହେଇଯାଇଛି
ଆଛା ବର୍ଷା ହେଉଛି ଲାଇନି ପଳୋଉଥିବ ଜଲ୍ଦି କରିଦେଉଥିବ ନା
ହୁଁ ହୁଁ ଏଇ ନମାସ ପଡୁଚନ୍ତି ନା ସମସ୍ତ ହେ ସେ କାମ ଟିକେ ଲେଟ୍ ହଉଚି
ହଁ ହଁ
ଆପଣଙ୍କ ଏଇଟା ଫାଷ୍ଟେ କଲ୍ ବୋଧେ
ହଁ
ନଗିସନ୍
ମତେ ସେ ପାଗଳା କରିଦେଲେଣି ତିନି ଦିନି ହେଲାଣି
କିଏ
ଏଇ ଆପ୍ ଡାଉଁଲୋଡ୍ କରିବା ପାଇଁ ସେ କଣ କାଲି କଣ ବାହାହେଇକି ପଳେଇଛି ସେଥିପାଇଁ କାଲି ଆସିଥାନ୍ତେ ଆଉ ଆସିପାରିଲେନି
କାଲି ଯାଇଥିଲା ନା ତାକୁ କାଲି ମୁଁ ମ୍ୟରେଜେ ରେ ଦେଖି ଦେଖିଥିଲି ହଁ ସେ ସେଇଠି ମ୍ୟାରେଜ୍ ରେ ଯାଇଥିଲା
ତା କଣ ସାଜି ଆସି କଲେ କହିଲେ ଏମିତି କଥା ବସ୍ କେମିତି କଥା ହୁଏ ମୁଁ କଣ କଥା ହେବି ସିଏ କଣ ଖାଇଚ ତାକୁ ପଚାରିବ
ଆଉ ତମେ କେତେ ପାଠ ପଢ଼ିଚ
ମୁଁ କିଛି ବି ପଢିନି
ହଁ ମିଛ କହୁଚ
ପାଠ ସାଠ ପାଠ ପାଠ କଣ ସବୁ ବୁଲିକି ଯାଉଛେ
କେତେ ପଢିଛ ମାନେ ଗ୍ରାଜୁଏସନ୍ କମ୍ପିଟି ବୋଧେ
ନା ମୁଁ ଏତେ ଦୂରକୁ ଯାଇନି
ଆଉ
ପ୍ରେମ ବାଇଆ କଲା ଏତେ ବି ଯାଇପାରିଲିନି
ଯାହା ହଉ ସେ ପାଠ ନ ପଢିଲ ଏ ପାଠ ଟିକେ ପଢିଦେଲ।
ଏବେ ନା ଚୂଲିିକି ଯାଉଚି। ଆ ପାଠ ଏବେ ସବୁ ଚୂଲିକି ଯାଉଚି।
ସେ ପାଠ ନ ପଢିଲେ ଏ ପାଠରେ ଟିକେ ପଢି ଦେଇଚି।
ବହୁତୁ ପଢ଼ିଦେଇଚି ଏପାଠ ସେପାଠ କି ଏ ପାଠ ବହୁତୁ ପଢିଦେଇଚି।
ଷ୍ଟଗଲ୍ ଗଲା ଆଗୁକୁ
ଉଁ ହୁଁ।
ଏଇଟା ଠିକ୍ କହିଲ, ଯୋଉ ପି
ମାନେ ଲିମିଟି ବାହାରେ।
ସେଟା ବି ମାଇଣ୍ଡି ମିଚ୍ୟୁରି ହେଇନଥିଲା, ସେଥିପାଇଁ ପଢି ଦେଇଚ। ନା ମାଇଣ୍ଡି ମେଚ୍ୟାର ହେଇଥିଲା, ସେଥିପାଇଁ ପଢିଦେଲ।
ହେଇଥିଲା ଟିକେ-ଟିକେ ହେଇଥିଲା ଆଉ।
ହଁ
ଛୋଟ ଛୁଆ ଥିଲୁ ଆଉ।
ଏ ଗୋଟେ ଛୁଆ ର
ଓହୋ।
ନା-ନା ଏଇଟା ଠିକ୍ କହିଲ, ଯୋଉମାନେ ସେ ପାଠ ନ ପଢନ୍ତି ଏ ପାଠ ବେଶୀ ପଢନ୍ତି, ମୁଁ ଦେ ଖିଚି ଆମ କଲେଜ୍ ରେ। ଯୋଉମାନେ ଏଇ ପାଠ ପଢୁଥିଲେ ସେମାନେ ତାଙ୍କ ସବୁ ଶଇଲାଣି।
ନାଇଁ-ନାଇଁ ସେ ଯୋଉ ପାଠ ନ ପଢିକି ମାନେ ଏପଟ ପଢନ୍ତି ନା ବେଶୀ ନଲେଜ୍ ହେଇଯାଏ। ପିଜି କରିଚନ୍ତି ପୁରା।
ଯୋଉମାନେ ହଁ ମୁଁ ଦେଖିଚି ଆମ କଲେଜ୍ ଯୋଉମାନେ ସେ ପାଠ ପଢୁଥିଲେ ନଲେଜ୍ ବାଲା ସମସ୍ତେ ତାଙ୍କ ଲାଇଫି ସେଠ୍ ହେଇଯାଇଚି ଫ୍ୟାମିଲି ସହିତ।
ପିଜି କରିଦିଅନ୍ତି ପାସ୍ ହେଇଯାନ୍ତି ଜଲ୍ଦୀ।
ସେଇଥିପାଇଁ ଆମେ ପିଜି ପାଇଁ ଏଣ୍ଟ୍ରାନ୍ସ ଦଉଚି ନା ଆମର ହଉନି।
ହୁଁ।
ଆମେ ପଢିକି ଏଣ୍ଟ୍ରାନ୍ସ ଦେଇ ଦେଇକି ଘରେ ବସିଚୁ।
ତମେ ମାନେ ପିଜି ପଢି ପାରିବନି ତମେ କରିପାରିବନି।
ନା-ନା ଏକୁ ଏନ୍ଟ୍ରାନ୍ସ୍ ଦେଇଚି ରେଜଲ୍ଟ ବି ଭଲ ଆସିଚି। ଏ ତ କଲେଜ୍ ସିଲେକ୍ସନ୍ ଆସେ।
ଆଚ୍ଛା।
ହୁଁ।
ତମେ ସେଇ ପାଠ ହିଁ ପଢିପାରିବ ତମେ ଏଇ ପାଠ ପଢିପାରିବନି।
କୋଉ ପାଠ ମୁଁ
ତମେ ସେଇ ପିଜି ଟା ଠିକ୍ କରିବ, ଏଇ ପିଜି ଟା କରିପାରିବନି ଆମେ ଯୋଉ ପିଜି କରୁଚୁ।
ଏତେ ଟିକେ ପିଜି ତମର ନା?
ହଁ। ତମର ସେଟା ଘର ବାଲା କରିଦେବେ ସେ କିଛି ତମକୁ ନିଜକୁ କରିବାକୁ ଏତେ କଷ୍ଟ
କାହିଁକି କଷ୍ଟ। ଆଉ କାହା ପାଖକୁ ଯିବା ଠାରୁ ଭଲ ନିଜେ କରିକି ପଳେଇବ।
ଲାଇଫ ସେଟ କରିବୁ ଆଉ କିଏ ଆସିବ କିଏ ମଦ ପିଉଥିବ କିଏ ମାରୁଥି